ନମସ୍କାର। କେମତି ଅଛନ୍ତି? ଆ ସବୁ ଭଲ ଅଛି।
ଖିଆପିଆ ସରିଲାଣି?
ନାଇଁ ଖିଆ ହେଇନି। ଏବେ ଜଷ୍ଟ ଟିକେ ଲେଟରେ ଆଇଲି ତ।
ଆଚ୍ଛା। ଭାଉଜ ରୋଷେଇ ବସେଇ ସାରନାନ୍ତି କି? ରୋଷେଇ ରୋଷେଇ ସରିଚି। ହଁ। ମା ଖାଇ ସାରିଲେଣି?
ମା ଏବେ ଯାଇଛନ୍ତି ଟିକେ ଗୋଟେ ବାହାଘର
ହୁଁ।
କାଲି ଠଉଁ ଯାଇଚନ୍ତି କାଲି ତାଙ୍କର ସରିଲା ପରେ କାଲି ଆସିବେ ଆଉ।
ଆଚ୍ଛା।
ସେ ଜଣେ ରିଲେଟିଭ ଅଛନ୍ତି ତ ତାଙ୍କର ବାହାଘର ଥିଲା।
ଆଜ୍ଞା।
ତ କାଲି ଯାଇଥିଲୁ ଆମେ ସବୁ। ତ ମା ସେ ରହିଯାଇଥିଲେ, କାଲି ତାଙ୍କ ରିସେପସନ୍ ଏକାଥରେ ସରିଲା ପରେ ଆସିବେ ଆଉ।
ହଁ ହଁ ହଁ ହଁ। ଆଚ୍ଛା ସରିଲେ?
ସରିଗଲାଣି। କଣ ଆଜି ଖିଆପିଆ ହେଇଛି?
ହାଲୋ।
ହଁ ଖିଆପିଆ ସରିଲାଣି ଭାଇ?
ନାଇଁ ନାଇଁ ମୋର ସବ
ହଁ ହଁ ମୋର ସରିଲାଣିି। କିଆ ପିଆ ସାରିଲାଣି। ସମସ୍ତେ ଖାଇସାରିଲେଣି ହଁ। ହଁ ଶୋଇବାକୁ ଆସିଥିଲି ବଟ ସୋଇନି ଦଇନ।
ହଉ ସେ
ହୁଁ ପଢାପଢି କଣ ଟିକେ କରିବି ତାପରେ ସୋ ହୁଁ ହୁଁ।
ପଢ଼ାପଢ଼ି ମୁ ମାନେ
ହଁ ପଡାପ ହଁ ମୁ ହଉଚି ସବୁ ପ୍ରିପାରେସନ୍ କରିକି ଦଉଚି ଆଉ ଡବଲ୍ ଏସିି ଓଟ୍ରି ପଲଶ୍ରୀ ହଁ।
ଆଛାଓଟ୍ରିପଲିସି।
ହଁ,
ଆମର ବି ମୁନାରାମ ଦଉଛ।
କିଏ ଭାଉଜ?
ହୁଁ।
ହୁଁ ଉଁ ମୁ ଦିଏ ମୋ ପିଇସି ଦିଏ। ହଁ ମୁଁ ନାଇଁ ମୋ ପିଇସି ବି ଦେଇଛି ଦି ଥର। କମ୍ କମ୍ ମାର୍କରେ ପ୍ରିଲିମସ କଟିଛି ଏବର୍ଷ ଦେଇ ନଥିଲି। ହଁ ଏ ବର୍ଷ ଦେଇ ନଥିଲି ମୋର ପ୍ରେଗନନ୍ସି ଥିଲା ତ ବସିକି ଲେଖି ଦେଇ ନଥିଲି ବଟ୍ ଏଇ ବର୍ଷ ପୁଣି ଦେବି।
ଆଚ୍ଛା, ଆଚ୍ଛା।
ହଁ। ଆଉ
ଆପଣଙ୍କ ବୟସ ଟା ଟିକେ
ସୁୁବିଲା ଏବେ ସୁୁବିଲା?
ହଁ ହଁ।
ଏବେ ଶୁବିଲା ତ ଠିକ?
ହଁ।
ଆଜ୍ଞା ଆଉ ଆଜି କଣ ରୋଷେଇ ହେଇଚି?
ଆଜି କଣ ହେଇଚି ଜଣାନାହିଁ କିନ୍ତୁ ସତେତ କହିଲି ବାଢ଼ିବା ପାଇଁ କଣ
ହଁ ଆଚ୍ଛା-ଆଚ୍ଛା - ଆଚ୍ଛା - ଆଚ୍ଛା
କଣ ଗୋଟେ ହେଇଥିବ ଆଉ।
ଆଉ ଛୁଆ ଖାଇସାରିଲାଣି ଆଉ ଆପଣ ଭାଇ ଭଉଜ ଖାଇଦେବେ ଶୋଇବେ ଆଉ।
ହଁ।
ଆଉ
ଟିକେ ଆଜି ଲେଟ୍ ବି ହେଇଗଲା ତ କାମରୁ ଆସିଲା ବେଳକୁ
କଣ କହିହେବ କାମ କୋଉ ଦିନ ଜଲ୍ଦି ସରିବ କୋଉ ଦିନ ଡେରି ହବ। ସେମିତି କଣ କହିହେବ।
ବାକି ଆଉ ଆପଣଙ୍କର
ଆଉ ଏପଟେ ରାଉରକେଲା କେବେ ଆସିଚନ୍ତି?
ହଁ ମୁଁ ଯାଇଚି ରାଉଲକେଲା ଯାଇଚି କୋଏଲ ନଗର
କୋଏଲ ନଗର ଆପଣଙ୍କ ଗୋଟେ ଜାଗା ଅଛି। ହଁ ବିର୍ସା ଛକରୁ ଯିବାକୁ ପଡ଼େ। ସେଟା ଯାଇଚି ହନୁମାନ ବାଟିକା ଯାଇଚି। ଯାଇଚି ଆଁ-ଆଁ
ହୁ
ଡ୍ରାଉନକଲା। ସେଠି ଆପଣଙ୍କର ଅଣଓଡ଼ିଆ ବହୁତ ଅଛନ୍ତି ନାଇଁ?
ର
ଆପଣଙ୍କ କଥା ଟିକେ ଶୁଭୁନି ଭାଇ।
କହିଲେ ଚଳିବ ବଟେ
କଣ କହିଲେ?
ହ୍ୟାଲୋ।
ହଁ ଭାଇ କୁହନ୍ତୁ।
ଏଇଟା ଗୋଟେ ମିନି ଇଣ୍ଡିଆ କହିଲେ ଚଳିବ କାହିଁକିନା ଏଠି ଏକ୍ଚୁଆଲି ଚୀନଟା ହେଇଯାଉଛି ତ
ଚାଇନା ରହୁଛି ନା, ନା ନେ
ଆଁ, ନାଇଁ ନାଇଁ ନାଇଁ ବର୍ଡ଼ର ମାନେ ଝାଡ଼ଖଣ୍ଡ ବର୍ଡ଼ର ରହୁଛି ଛତିଶଗଡ଼ ବର୍ଡ଼ର ରହୁଛି ଆ କଟ ହଁ
ବାହାର ଭୟସ୍ ଶୁଭୁଛି ଭାଇ।
ନାଁକି ଆଉ
ହ୍ୟାଲୋ।
ସେ ତାର
ହ୍ୟାଲୋ।
ଆଜ୍ଞା। ହ୍ୟାଲୋ
ଭାଇ ଶୁଭୁଛି?
ହଁ ହଁ ଶୁଭୁଚି।
ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ଶୁଭୁଛି?
ଆ
ହ୍ୟାଲୋ।
ହଁ କୁହନ୍ତୁ।
ହଁ।
ଆଚ୍ଛା, ଅଣ ଓଡିଆ ରୁହନ୍ତି ମୁଁ ସେଠି ଯାଇଥିଲି ଦୋକାନୀ ଗୁଡାକ ବି ହିନ୍ଦ୍ ହିନ୍ଦୀ କୁହନ୍ତି।
ହୁଁ-ହୁଁ।
ହୁଁ ଆଉ
ରହୁଥିଲେ ଏଠି ଆପଣ?
ହଁ ମୁଁ କିଛି ଦିନ ରହିଚି ସେଠି।
ହୁଁ-ହୁଁ।
ହୁଁ ଉଁ-ଉଁ-ଉଁ ଆକ୍ଚୂଆଲି ମୁଁ ବିର୍ସା ଛକରୁ ଆମେ ଯାଉ ସେଟା କଣ ଗାନ୍ଧୀ, ଗାନ୍ଧୀ ଛକ୍ ନା କଣ ଗୋଟେ ପ୍ରବଳ ଧୂଳି ଉଡେ। ବିର୍ସା ଛକରୁୁ ଯାଉ ଗାନ୍ଧୀ ଛକ ଗାନ୍ଧୀ ମହାତ୍ମା ଗାନ୍ଧୀ। ଆ ସେଇଠି ଆମେ ରହୁଥିଲୁ ଗାନ୍ଧି ଛକ ରହୁଥିଲୁ ଆମେ।
ଗାନ୍ଧୀ କଲେଜ ଅଛି।
ଆଁ ଗାନ୍ଧିଜୀ ଠିଆ ହେଇଥିବେ ଗୋଟେ ଷ୍ଟାଚୁ ରେ ମା ପୁରା ଠିଆ ହେଇଥିବେ ବହୁତ ଧୂଳି ଉଡେ ସେଠି।
ସେଇଟା ବହୁତ୍ ଆଗରୁ କହୁଛନ୍ତି ବୋଧ ସେଇଟା ପାନ ଛକ ଥିଲା।
ଏବେ ଆଉ ଧୂଳି ଉଡୁନି?
ଏବେ
ହ୍ୟାଲୋ।
ହୁଁ।
ମୁ କହିଲି ପାନପୋସ୍ ରେ ଏବେ ଆଉ ଧୂଳି ଉଡୁନି?
ଆଚ୍ଛା।
ଏବେ ବନ୍ଦ ହେଇଗଲାଣି।
ହଉ ଭଲ
ହାଲୋ।
ହଁ ଭାଇ କୁହନ୍ତୁ।
ହୁଁ ବହୁତ୍ ଗୁଡ଼ା ପ୍ଲାଣ୍ଟ୍ ଗୁଡା ବନ୍ଦ ହେଇଗଲାଣି ନା ତ ଗାଡ଼ି ବେଶୀ ଚାଲୁନି ଏତେ।
ହଁ ହଁ ହଁ। ସେତେବେଳେ ଏତେ ଧୂଳି ଉଡେ ଭାଇ ବିଶ୍ଵାସ କରିବେ ରାସ୍ତା ଏପଟୁ ସେପଟୁ ଯାଇ ହୁଏନି ଏତେ ଧୂଳି ଓଃ।
ହାଲୋ।
ହଁ ଭାଇ‌‌ କୁହନ୍ତୁ।
ହୁଁ।
ହଁ ଭାଇ ଏଇଆ ହେଉଚି କଥା।
ହୁଁ।
ଆଉ ଆପଣ ଆ ନାଇଁ ନାଇଁ ରାଉଲକେଲା ଆଉ କୋଉଠି ଯାଇନି ବେ ବେଦବ୍ୟାସ ଯାଇପାରିନି ହନୁମାନ ବାଟିକା ଯାଇଛି କେବଳ କେବଳ ହନୁମାନ ବାଟିକା‌ ଯାଇଛି।
ଆଚ୍ଛା।
ଆଉ ଆପଣ ଏପଟେ କେବେ ଆସିଛନ୍ତି ଜଗତସିଂହପୁର ମା ସାରଳା ମନ୍ଦିର ଆସିଛନ୍ତି?
ନାଇଁ ଯାଇନି କେବେ।
ଆଚ୍ଛା।
ଆପଣ ବୋଧେ ସେଇଟି ରହୁଛନ୍ତି ନାଇଁ?
ନାଇଁ ନାଇଁ ମୁଁ କେନ୍ଦ୍ରାପଡ଼ାରେ ରହୁଛି ମୁଁ ଯାଏ ନର୍ମାଲ ଯାଏ ମା କୁ ବହୁତ୍ ମାନେ। ସୁଯୋଗ ମିଳିଲେ ଯାଏ। ହୁଁ। ହୁଁ ହଉ ଆଉ ଆପଣଙ୍କ ତ ଘର ରାଉଲକେଲା ମାନେ ଆପଣ ତ ସବୁଆଡ଼େ ବୁଲିଥିବେ।
ହୁଁ ମାନେ ଆପଣ ରାଉଲକେଲାରେ କଣ କରୁଥିଲେ ମାନେ ଜବ୍?
ହଁ ହଁ ମୁଁ ଜବ୍ କରୁଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା।
ମୁଁ ଗୋଟେ ଅଫିସ୍ୟାଲି ରେ ଥିଲି ଆଜ୍ଞା। ସେଟା ଆଉ କହୁଚି ଯୋଉ ସେଟା ଦୁଇହଜାର ଅଠର ମସିହା। ଓ ହଁ ଦୁଇ ହଜାର ଅଠର କି ଉଣେଇଶ। ହଁ ହଁ।
ଏଇଠି ବୁଁ ତେବେ ବି ବହୁତ ଉଁ ମେଁମ୍ ବହୁତ ଲୋକ ଇଏ ହେଇଗଲେ। କରୋନା ଟାଇମରେ।
ତେବେ ସବୁଆଡେ ମାନେ ଇଏ ହେଇଗଲେ କିନ୍ତୁ ଏଠି ଟିକେ ବେଶୀ। ଉୁଁ ଲୋକ ଛଟ୍ ଛଟ୍ ହେଇଗଲେ ଆଉ।
ହଁ ସେଠି ଟିକେ ଆକଚୁଆଲି ମାନେ ରୁହନ୍ତି ଲୋକ ବହୁତ ନା। ଗୋଟେ ଜାଗାରେ ଗଦା ହେଇଥିବେ ପୁରା।
ତ ଏଠି କଣ ମେଡିକାଲ ଫେସିଲିଟି ଏତେ ମାନେ ଉଁ ଡେଭଲପ ହେଇନଥିଲା ସେତେବେଳେ ତ ସେଥିପାଇଁ ଟିକେ ବେଶୀ ଲୋକରେ ଇଏ ହେଇଗଲେ ଆଉ।
ହଁ ସେ ଯିବା କଥା ଭାଇ ଯିବେ। ତମେ କଁ ଆମେ ଆଉ ରଖପାରିବା କି?
ଏଇଟା ସତକଥା।
ହଁ କୋରନା ଗୋଟେ ମାଧ୍ୟମ।
ହଁ।
ସେତେବେଳେ ଆମେ ବି ତ କୋରନାରେ ବଞ୍ଚି ମୁଁ ସେତବେଳେ କେନ୍ଦୁଝରରେ ଥାଏ। ମୁଁ ଘରୁକୁ ଆସିଲି ମୁଁ ଗୋଟେ ଗାଡି ଥାଏ। ସେତବେଳେ ଗାଢି ବନ୍ଦ ଥାଏ ଆମ୍ବୁଲାନ୍ସ ରେ ଆସିଲୁ ଲୁଚିକି। ଜଗତପୁର ପର୍ଯ୍ୟନ୍ତ ଜଗତପୁରରେ ଯାଇ ମୋ ବାପା ଠିଆ ହେଇଥିଲେ ସରପଞ୍ଚ ଲେଖା ଧରିକି। ଠିଆ ହେଇଥିଲେ ନଅଲେ ସେମାନେ ଛାଡ଼ିବେନି ନା ଯିଏ ଦେଖିବେ। ହଁ ସେ ସେଇଠୁ ନେଇକି ଆସିଲେ।
ଆଚ୍ଛା ଆଚ୍ଛା। ଆଚ୍ଛା ଟିକେ ହାଲୋ ହାଲୋ ମେ ଆ ଭାଉଜ ଟିକେ ଡାକିଲେଣି ଟିକେ ଏ ଏ ଆଜ୍ଞା। ଅଁ।